ହ୍ୟାଲୋ ସାର୍ ନମସ୍କାର।
ନମସ୍ତେ ମ୍ୟାଡ଼ାମ।
କେନ୍ତା ଭଲ ଅଛନ୍ କେ ସାର୍।
ହଁ ଭଲ ଅଛି ଆପଣ କେମିତି ଅଛନ୍ତି।
ଆଉ କାଣା କରୁଥିଲେ ଏବେ?
ସାର୍
ଆଉ ଟିଫିନ ଟିିଫନା ଖାଇ ସାରିଲେ ନ।
ହଁ ମସ୍ତ ସରିଲାଣି ଆପଣ?
ମୋର ବି ସରିଲାନ। ଆଉ କାଣା କଣା ଚାଲିଛି ଆ ସାର୍ ଆପଣଙ୍କର ପ୍ରଫେସନାଲ ତାମାନୋନ କାଣା କରୁଛନ୍?
ଏବେ ତ କମ୍ପିଟେଟିଭ ଏଜାମ ତିଆରି କରୁଛି ଆଉ।
ଆ ପଢାପଢି ଚାଲିଛି ନା ହଁ କେବେ ଟ୍ୟୁସନ୍ କରି ଟ୍ୟୁସନ କରଛନ୍ ଛୁଆ ମାନ କେ।
ହଁ ଗାଁ ଗାଁରେ ଥିଲା ଟାଇମ ରେ କରିଛି।
କେତେ କ୍ଲାସ ତ ପଢିଛନ୍ତି କି ସାର୍
ଏକ ରୁ ଆଠ ତ
ଓହୋ ହୋ ଆପଣ କହିପାରିବେ ଯେ ଗାଁରେ ଛୁଆ ମାନେ ସେ ଇଣ୍ଟରେଷ୍ଟରେ ଟ୍ୟୁସନ୍ କରିଆସନ୍ ସେ ମା ବାପ ଲୋକମାନେ ପଠାସନ୍ ଛୁଆ ମାନେ କି ହେତେ
ହଁ ଗାଁର ଟିକ ଟିକେ ସହର ଅପେକ୍ଷା ଗାଁରେ ଟିକେ କମ ହୁଏ।
ହୁଁ
ଦଣ୍ଡା ସହରରେ ଯେତେ ପଢ଼ାପଢ଼ି ପଢ଼ା ଛୁଆମାନେ ତ ରେଗୁଲାର ଆସୁ ନାହିଁ। କେବେ ଇଚ୍ଛା ଲାଗେର ଆସନ୍ତି କେବେ କେବେ ବାହାନା କରିକି ବି ଟିଉସନ ବନ୍ଦ କରିଦିଅନ୍ତି। ଦେହ ଭଲ ନାହିଁ ଏମତି ସେମତି ଗାଁ ରେ ଟିକେ ଗାଁ ଗାଁ ଗାଁ ଛୁଆ ପ୍ରତି ପାଠ ପଢ଼ା ଜୋସ୍ ନାହିଁ ସହରରେ ଯେ ଜୋସ୍ ଛୁଆ ମାନେ ଦେଉଛନ୍ତି।
ଟାଉନ ରେ ତ ଛୁଆ ମାନେ ରେଗୁଲାର ଟିଉସନ ଯାଆନ୍ତି ସ୍କୁଲ ଯାଆନ୍ତି। କିନ୍ତୁ ଗାଁ ରେ ଟିକେ ସେ ସବୁ ସୁବିଧା ଟିକେ ସେମାନଙ୍କର ହେଇପାରେନି।
ଗାଁର ବୋଲିକିରି ସେ ସେ ଏରିଆର
ହୁଁ ଆଉ ଟାଉନ୍ ଆଉ ଟାଉନ୍ ରେ ଆମ ମା ବାପା ବି ସେତେ ସଚେତନ ନା।
ହଁ ନିଜ ଫ୍ୟାମିଲି ଗାର୍ଡିଆନ ଟା ଗାଁ ରେ ଟିକେ ଧ୍ୟାନ ଦିଅନ୍ତିନି ନିଜ ଛୁଆକୁ ଙ୍କ ପ୍ରତି
ହଁ ଗାଁରେ ତାଙ୍କର ବି ଟିକେ ସେମତି ପ୍ରୋବ୍ଲେମ ନା ସେମାନେ ବି ନିଜ ଗୋଟେ ଗୋଟେ ୱାର୍କର ଥାନ୍ତି ତ ସେମାନେ ସେଠି ପଢ଼ା ପ୍ରତି ଏତେ ସଚେତନ ନାଇଁ ନାଇଁ
ଆଉ ଗାଁରେ ତାଙ୍କ ଗାଁ ରେ ତାଙ୍କ ମାତା ପିତା ବି ମାନେ ପାଠ ବି ବହୁତ କମ ପଢ଼ିଛନ୍ତି ନା। ତ ନିଜେ ହି ପାଠ କମ୍ ପଢ଼ା ପିଲା ତ ଛୁଆ କେମତି ପଢ଼ାଇବେ କେମତି ଜାଣିବେ କେମତି ପଢ଼ା ପଢ଼ା ଜରୁରୀ କି ନାଇଁ।
ବୋଲି ଜାଣୁଛନ୍ତି କିନ୍ ସେଥିପାଇଁ କେତେ ଟାଇମ ଦେବାର କଥା। ଆଉ ଛୁଆ ମାନଙ୍କୁ କେମିତି ଗାଇଡ଼ାନ୍ସ ତେବେ ସେ ବିଷୟରେ ସେମାନେ ସେତେ ସଚେତନ ନାହାଁନ୍ତି। ଆଉ ସହରର ଛୁଆ ମାନେ ସମୁ ଏବେ ଏବେ ତ ସମସ୍ତେ ତାଙ୍କ ଛୁଆ ମାନଙ୍କୁ ପାଠ ପଢ଼ାରେ ତା ମାନେ ସାହାଯ୍ୟ କରୁଛନ୍ତି ଆଉ କହିପାରିବେ ଗାଁର ଟିଉସନ ଫିସ୍ କେମିତି ଅଛି ଆଉ ଟାଉନ୍ ଅପେକ୍ଷା
ହଁ ଗାଁ ଲୋକ ଆ ଗାଁ ସହର ଆଉ ସହରଟ ଟିଉସନ୍ ଫି ବହୁତ ଫରକ ଅଛି ଗାଁରେ ବହୁତ ପଇସା ଗାଁରେ ଗୋଟେ ପିଲାକୁ ଦୁଇଶହ ତିନିଶହ ନିଅନ୍ତି ମୋଉ ପିଲାକୁ ଶହେଶହ ନିଅନ୍ତି ଆ ସହରରେ ତ ପାଞ୍ଚଶହ ରୁ ଷ୍ଟାର୍ଟିଂ। ପାଂସ ହଜାରେ ତନ୍ଦରସ ଏମିତି ଗାଁରେ ତ କଣ ଓଡିଆ ମିଡିମ ଥାଏ ନା ସହର ସହରରେ ଇଂଲିଶ ମିଡିୟମ
ହଁ ନାଇନ୍ଥ ମେଟ୍ରିକରେ ତ ଦୁଇ ହଜାର ଏମତି ବି ଦେଇ ଦିଅନ୍ତି ଆଉ ଇଂଲିଶ ମିଡିଅମକୁ ଗଲେ ତ ଏମିତି ପାଞ୍ଚ ହଜାର ବି ଦେଇ ଦିଅନ୍ତି ଗୋଟେ ଗୋଟେ ଛୁଆ। ତ ସହରରେ ଜଣେ ଲୋକ ରେ ବି ତାର ରୋଜଗାର କରିପାରିବ।
ହଁ
କି ଗାଁରେ ଛୁଆଲେ ଟ୍ୟୁସନ୍ ଫିସ୍ ଟା ସେମିତି ମିଳେନି।
କମ୍
ହୁଁ ଆପଣ ଗଭର୍ଣମେଣ୍ଟ ସ୍କୁଲରେ ପଢିଛନ୍ତି ନା ପ୍ରାଇଭେଟ?
ନା ମୁଁ ଗଭମେଣ୍ଟ ସ୍କୁଲରେ ପଢ଼ିଚି।
ହଁ ଆଗ ଗମେଣ୍ଟ ସ୍କୁଲ ଆଉ ଏବେର ଗମେଣ୍ଟ ସ୍କୁଲ ଭିତରେ କିଛି ଫରକ ଜାଣି ପାରୁଛନ୍ତି ଆଗର
ହଁ ଆଗର ଅପେକ୍ଷା ଏବେ ଟିକେ ଡେଭଲପ ହେଲାଣିଁ।
ହୁଁ
ବେଶୀ ତ ହେଇନି ଟିକେ ଡେଭଲପ ହେଇଛି। ଆଉ ଆ। ରମେଶକୁଲ ତ ଜାଣିଛନ୍ତି। ପ୍ରାଇଭେଟ ଅପେକ୍ଷା ଗଭ୍ମେଣ୍ଟ ଇଏ ତମେ ସବୁରେ ପଢ଼ାର ପ୍ରତି ଏତେ ଧ୍ୟାନ ନାଇଁ
ହଁ ଆଉ ଆମେ ଆ ଯେତେବେଳେ ଆମେ ବି ଗଭ୍ମେଣ୍ଟ ରେ ପଢିଚୁ ଆଉ ଆମେ ଯେତେବେଳେ ପଢୁଥିଲୁ ପ୍ରତି କ୍ଲାସ ପାଇଁ ଗୋଟେ ଟିଚର ଥିଲେ।
ପ୍ରତ୍ୟେକ କ୍ଲାସ ପାଇଁ ଗୋଟେ ଟିଚର ଥିଲେ କିନ୍ତୁ ଏବେ ଗମେଣ୍ଟ ସ୍କୁଲ ମାନଙ୍କରେ ଦି ତିନିଟା କ୍ଲାସ ପାଇଁ ଗୋଟେ
ଗୋଟେ ଟିଚର ଦ ସେଟା ପରେ ହଉଛି ଅସୁବିଧା ସେଟା ଆମର ଟିଚର ଓ
ତ ଆମେ ଯେମିତି ସୁବିଧା ମାନେ ପାଇଛୁ ଏବେ ସେ ଛୁଆ ମାନେ ସେ ପଢା ପ୍ରତି ସେମିତି ଆଉ ସୁବିଧା ପାଉନାହାନ୍ତି। ହଁ ଖାଇବାରେ ସୁବିଧା ପାଉ ମିଡ ଡେ ମିଲ ଅ ତାଙ୍କର ବହି ପତ୍ର ଏସବୁ ସୁବିଧା ପାଉଛନ୍ତି ସେମାନେ।
ତାି ଏଜୁକସନ ଶି
ହଁ ହଁ ଶିଷ୍ ଟନ ଚେଞ୍ଜ୍ ହେଇଚି କିନ୍ତୁ ସେଥିର ପ୍ରଫିଟ୍ ଦିଶୁନାହିଁ।
ହଁ।
ଆଗରେ ଛୁଆ ମାନେ ଖାଲି ଗମେଣ୍ଟ ସ୍କୁଲ୍ ରେ ପଢ଼ି ପଢ଼ା ପୁଢ଼ି କରିକି ଆଇଏସ୍ ଅଫିସର ମାନେ ହେଇଛନ୍ତି। ଏବେ ତ ଗମେଣ୍ଟ୍ ସ୍କୁଲ୍ ର ଛୁଆ ମାନଙ୍କୁ ଏତେ ପ
ଏ ସବୁ ଅସୁବିଧା ହୋଉଚି ସେଥିପାଇଁ ତ
ହଁ।
ହ ତ ଗରିବ ଘର କୋଉଠି ପଇ
ଫିଜ୍ ମାନେ ବି ସେଥିପାଇଁ ବହୁତ ବଢେଇ ଦେଉଛଇଁ କା ସେମାନେ ଜାଣିଛନ୍ତି ଗର୍ମେଣ୍ଟ୍ ସ୍କୁଲ୍ ରେ ଆଉ ସେମିତି ପଢା ହଉନି। ତ ବାଧ୍ୟ ତାଙ୍କ ସ୍କୁଲ୍ କୁ ଏକା ଛୁଆ ମାନ ଯିବେ। ତ ସେମାନ ଫିଜ୍ ରେ ମନ୍ ମି କରୁଛନ୍ତି ଆଉ।
ମୋର ଗରିବ ଫ୍ୟାମିଲି ମଜ୍ ବୁରିରେ ଫେରେ ଛୁଆ ମାନକୁ ପଢେଇବ କୋଉଠି?
ହଁ ଗରିବ୍ ଫ୍ୟାମିଲି ପଢେଇବାକୁ ଚାହୁଁଛନ୍ତି ତାଙ୍କ ଛୁଆ ବି ଚାହୁଁଛନ୍ତି ଭଲ ପଢୁ। ଆଗକୁ ବଢୁ କିନ୍ତୁ, ସେମାନେ ସେତେ ପଇସା ନାହିଁ ତାଙ୍କ ପାଖରେ। ତ ସେମାନେ ବାଧ୍ୟ ହୋଇ ଗମେଣ୍ଟ ସ୍କୁଲକୁ ଯିବାକୁ ପଡୁଛି। ଗମେଣ୍ଟ୍ ସ୍କୁଲ୍ ର ଟିକେ ସିଷ୍ଟମ୍ ଚେଞ୍ଜ୍ ହେଇଚି କିନ୍ତୁ ସେତେ ବି ଚେଞ୍ଜ୍ ହେଇନି। ଯେଇଥିରେ ଛୁଆ ମାନ ପୁରା ଗରିବ ଛୁଆ ସେଥିରେ ସୁବିଧା ନେଇପାରିବେ। ଆଉ ତାଙ୍କ ପେଟ ପୁରୁଛୁ ଖାଇବା ପିଇବା ଡ୍ରେସ୍ ମିଳୁଛି ବୁକ୍ସ୍ ମିଳୁଛି। କିନ୍ତୁ ପଢାପୁଢି ସେତେ ଆଗ୍ କୁ ଯାଇନି।
ମେନ୍ ଯିନିଷ୍ ଟା ଏଜୁକେସନ୍ ନା
ବାହାରିଆ ଖାଲି ସେ ସିଷ୍ଟମ୍ ଚେଞ୍ ହେଇଚି କିନ୍ତୁ ଭିତୁରୁ ହଁ ଭିତରୁ ଯେମ୍ ତି ସେମତି ହଁ। ଆଗ ଛୁଆ ମାନେ ବି ମନ ଧ୍ୟାନ ଦେଇକିନା ପଢୁଥିଲେ। ଆଉ ଟିଚର ମାନେ ବି ସେମିତି ପଢଉଥିଲେ। କିନ୍ତୁ ଏବେ ଟିଚର୍ ମାନେ ଖାଲି ପେନ୍ ଆଉ ଫାଇଲ୍ ଧରିକି ବସିଚନ୍ତି ସ୍କୁଲ୍ ରେ।
ହଁ ତାଙ୍କୁ ବି ସେମ୍ତି ହଁ ତାଙ୍କୁ ବି ସେମ୍ତି କ୍ଲାରିକାଲ୍ କାମ ମାନେ ପଡୁଛି। ସରକାର ତରଫ୍ ରୁ ତ ସେଥିରୁ ସେମାନେ ସେଟା ବି କରିବା
ହଁ ଗୋଟେ ସ୍କୁଲ୍ ଗୋଟେ କ୍ଲାସ୍ ପା ଆଉ ଆମ ବେଳେ ତ ସିକ୍ସ୍ ସେଭେନ୍ତ୍ ବେଳେ ଗୋଟେ ସବ୍ଜେକ୍ଟ୍ ପାଇଁ ଗୋଟେ ଟିଚର୍ ରହୁଥିଲେ।
ମୁଁ ଜତଲ ଗାଁ ରେ କରିଥିଲେ ଗୋଟେ ଗାଁର ଆଉ ଗୋଟେ ଗାଁ ର ସାଇକେଲ୍। ତେଲ ପଢିବୁ ଆମୁକୁ ଭଲ୍ ଲାଗିବ ନାଁ ନିଜ
ହଁ ହଁ ହଁ।
ଗୋଟେ ଗାଁ ଆଉ ଗୋଟେ ଗାଁ କ ହଁ।
ହଁ ଓ ଦଶଟା ପନ୍ଦରଟା ଛୁଆ ବେଳେ ତ ଠିକ ଆସୁଥିଲେ ନା।
ଲକନ୍ତ ପଇସା ପତ୍ର ଦଉନଥିଲେ।
ହଁ ସେଟା ଗୋଟେ ପ୍ରୋବ୍ଲେମ ରହେ ଆଉ।
ହଁ ପଇସା ପଇସା ମିଲୁ ନା ମିଲୁ ଶିକ୍ଷା ଦଉଛି ସେଟା ବଡ଼ କଥା।
ହଁ ଛୁଆମାନେ ହଁ ଛୁଆମାନେ ହଁ ହଁ। ଯେତେ ଛୁଆ ମାନେ ଭଲ ପଢିବେ
ହଁ।
ହ ଆଉ ଏବେ ଟାଉନରେ ତ ଟୁଇସନ ସେଣ୍ଟର ମାନେ ସବୁ ଗୋ
ହଁ ଦୟବଟୁ ଚଣ
ହଁ କିନ୍ତୁ ଗାଁରେ ଟିକେ ପ୍ରୋବ୍ଲେମ୍ ହେଉଛି ଟ୍ୟୁସନ୍ ଟିଚର୍ ପାଇଁ ଆଉ।
ନିଜ ଘରକୁ ଯାଇକରି ପଢେଇବା। ଶାନ୍ତିରେଠ।
ହଁ ହଁ ବେଶିଛୁଆ ହେ କି ହଁ।
ତ ପଇସା ଖର୍ଚା କରୁ ପଇସା ହଁ ପଇସା ଖର୍ଚା କରୁଛନ୍ତି ତ ନିଜେ ଘର
ହଁ ପର୍ସନାଲ ଟୁଇସନ୍ ବେସି ଦୁଇ ତିନିଟା ହେଲେ ବି ଚଳିବ କି ପାଞ୍ଚଟା ଛୁଆ ହେଲେ ବି ଚଳିବ କିନ୍ତୁ ପୁରା ଏବେ ଯେଉ ଟିୟୁସନ୍ ସେଣ୍ଟର ମାନେ ଖୋଲୁଛି ପୁରା କ୍ଲାସ୍ ଏ ବି ସି ଏମିତି ବି ରହୁଚି। ଏତେ ଷ୍ଟୁଡଣ୍ଟେ ହ ଯିବେ
ତାପରେ ଆଗକୁ ବଢେଇବ ତ ଆମ ଦେଶ ଆଗକୁ ବଢିବ। ଏଜୁକେସନ୍ ଆଗୁକୁ ବଢ଼ିବ ଦେଶ ପାଇଁ।
ହଁ ଦେଶ ବି ଆଗକୁ ବଢିବ ଛୁଆ ମାନେ ଯେତେ ପଢା ବଢି ମେଲି ମା ବାପା ସଚେତନ ହେବା ବହୁତୁ ଜରୁରୀ ଶିକ୍ଷା ପ୍ରତି। ମା ବାପା ସଚେତନ ହେଲେ ଛୁଆ ମାନେ ବି ସଚେତନ ହେବେ। ଛୁଆ ମାନେ ବାଧ୍ୟ ଛୁଆ ତାଙ୍କ ଛୁଆ ମାନଙ୍କୁ ପଢେଇବାକୁ ଇଚ୍ଛା କରିବେ ମାଆ ବାପ୍ କଣେ ତ ଯେତ୍
ଯୋଉ ଛୁଅମାନ ପାଠ ପଢିବ ସେଇ ବଡ ହେଇକି ଗାର୍ଡିଏନ୍ ହେବେ ଦିନେ ନା ଦିନ୍ ମା ବାପା ହେବ ତ ମଙ୍ଗ୍ ସେମାନଙ୍କୁ ବି ପାଠ ପଢିବା ଜରୁରୀ ସେ ପଢିଥିବେ ନା ସେ ବୁଝିପାରିବେ ଗାଁଆର ହଁ ଦୁଇ ବର୍ଷ।
ଓ ଦୁଇ ବର୍ ହଁ ହଁ ଆଉ ବି ଆଉ ବି କେହି କେହି କି ପଢୁଥିଲେ କି ଆପଣ ଏକା ପଢୁଥିଲେ?
ନାଇଁ ଆଉ ବି ଅଛନ୍ତି ପଢ଼ୁଥିଲେ
ସେମାନେ ବି ପଢୁ
ହଁଅ, ପଢଉଥିଲେ ଆଉ ଏବେ ବି ପଢଉଛନ୍ତି ବି ଆଉ ଏବେ ପିଲାମାନେ। ଭାଇମାନେ ଭାଇମାନେ ଅଛନ୍ତି।
ହଁଅଅ
ସେବେଠୁ ଏବେ ବି ତାଙ୍କ ଟ୍ୟୁସନ ଚାଲିଛି
ହଁଅ ଛୁଆମାନଙ୍କୁ ଟ୍ୟୁସନ ଜରୁରୀ
ହୁଁ।
ପଢାପଢି ସହିତ ଖେଳକୁଦ ବି ଟିକେ ଦରକାର ଛୁଆମାନଙ୍କୁ ଯେ, ପଢା ହଁ ହଁ ହଁହଁ ଠିକ୍ ଅଛି ସାର୍ ରହିଲି ସାର୍ ନମସ୍କାର୍।
ନମସ୍କାର ମ୍ୟାଡ଼ାମ୍।